ହ୍ୟାଲୋ।
ହ୍ୟାଲୋ।
ଶୁଭିଲା।
ହୁଁ ହୁଁ କୁହ କଣ କରୁଥିଲ?
ଏଇ ରୋଷେଇ ସଇଲା ଏବେ ଟିକେ ବସିଥିଲି ଆଉ
ଓହୋ ଆଜି ରୋଷେଇ କଣ ହେଇଛି?
ଆଜି ଚିକେନ୍ ହେଇଛି।
ଚିକେନ ଓ ହୋ। ଆଉ ଚିକେନ କେମିତି କଣ କଲ?
ଚିକେନରେ କଣ ମସଲାରେ ଚିକେନ ତିଆରି କରୁଛି ତ ଅଣ୍ଡା ବି ହେଇଛି ଆଉ କଣ କରୁଥିଲି ଆଉ କଣ? ଅହ ଗୋଟା ଭଜା ଭେଣ୍ଡି ଗୋଟା ଭଜା ଆଉ ପୋ ପୋଟଳ ଗୋଟା ଭଜା କଲରା ଗୋଟା ଭଜା ଏମାନଙ୍କର ବେଶୀ ଗୋଟା ଭଜା ଖାଇବାକୁ
ଓ ହୋ।
ତମେ କଣ ଖାଇଛ?
ହଁ ମୁଁ ବି ଅଛି ଚିକେନ ବନେଇଥିଲି।
ହୁ ହୁଁ କଣ କେନ୍ତି ବନେଇଲ ମସଲା କଣ?
ମସଲା ମାନେ ଚିକେନ ତ ଆଣିଲେ ଚିକେନ ଆଣକି ତାକୁ ଭଲସେ ଧୋଇଦେଲି ଅ ସେଥିରେ ବନ ପିସ୍ ସେ ମାନେ ଯେମିତି ଆମର ରୁହେ ପ୍ରାୟ ବଣ୍ ପିସ ଆଣିଥିଲି କାରଣ ସେ ସୁ ବଙ୍ଗଲିଶ ଖାନ୍ତିନି।
ଭଲ ଲାଗନି ହଁ ହଁ ହୁଁ।
ତାକୁ ଆଣିକି ଟିକେ ମ୍ୟାଗନେଟ ମାନେ କରିଦଲେ ଯେମିତିକି ଆମର ଅଦା ରସୁଣ ପେଷ୍ଟ ଦହି ଲେମ୍ବୁ ହଁ ଚିକେନ ମସଲା ଧନିଆ ପାଉଡର ଜିରା ପାଉଡର ହଁ ଆଉ ସେଥିରେ ଟିକେ ଦେଲି ଯୋଉ ଆମର କଣ ରସୁଣ ରସୁଣ ଆଉ କଞ୍ଚା ଲଙ୍କା ତାକୁ ଟିକେ ଛିଚିକି ପକେଇଦେଲି।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
ଓକେ ଦେ ଆପ କେତେଲ ମିଟିିକ ଦେଖ ଦଛି ଅଧ ଘଣ୍ଟେ ତାକୁ ମ୍ୟା
ହୁଁ।
ରଖିଦେଇକି ହଁ ତାପରେ ସେଠୁ ଆଉ ଯୋଉ ଟିକେ ଚିକେନ ଥିଲା ତାକୁ ସୋ ବନେଇବା ପାଇଁ ସୁପ କରିବା ପାଇଁ ବସେଇଦେଲି।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
ସେଥିରୁ ଚାରି ପିସର ଚିକେନ ସେଥିରେ ପାଣି ଟିକେ ଦେଲି ରସ ହ ଯୋଉ ଗୋଟା ରସୁଣ ଆମର ଥାଏ ଗୋଟା ରସୁଣ ଟିକେ ଅଦା ଅ ଲଙ୍କା ଆ ତାପରେ ଟମାଟୋ ଟିକେ କଞ୍ଚା ଲଙ୍କା ଅ ଟମାଟୋ ଫାଳେ ହଁ ତାପରେ ପିଆଜ ଟିକେ ଏମିତି କରିକି ତାକୁ ପୁରା ସିଝେଇ ଦେଲିି। ସିଝେଇ ଦେଲେ ବି ହବ ତାକୁ ପ୍ରେସରରେ ବି ତମେ ସିଖି ବି ଦେଇପାରିବ। ହଁ ଆଉ ଟିକେ ଭୃସଙ୍ଗ ପତ୍ର ଟିକେ ପକେଇଦେଲିି ଭୃଷଙ୍ଗ ପତ୍ର ଧନିଆ ପତ୍ର ଯଦି ବି ଥିବ ଏବେ ତ ଧନିଆ ପତ୍ର ମିଳିବନି ସିିଜିନ୍ ନାହିଁ।
ହୁଁ।
ଆଉ ତାକୁ ପକାଇଦି ମାନେ ତାକୁ ସିଝେଇ ଦେଲି ସିଝେଇକି ତ ସେଥି ଆଉ ଟିକେ ଖାଲି ଗୋଲମର୍ଛ
ହୁଁ।
ଅ ଲୁଣ ଏମତି ପ ସେଟା ସୁ ମାନେ ତିନିଟା ଚାରିଟା ବେଳକୁ ସୁପ କରିକି ପିଇବା ପାଇଁ। ସେଟାକୁ ଟିକେ ଆଉ ଉସୁମଉଷୁମ ପିଇବା ଆଉ।
ଆଚଛା ଆଚଛା ଚିକେନ ସୂପ ନା। ଦେଖିବା ମୁଁ ଟିକେ ଟ୍ରାଏ କରିବି। କଣ ଲାଗୁଛି ମତେ ଚିକେନ ସବ ଭଲ ଲାଗିବ କି ଏଠି ତ କୋଉଠି ମୁଁ ଜାଣିନି ବି ଏ ମାନେ କିଏ ଆଣନ୍ତିନି ବି ମୁଁ ପିଇନି କେବେ? ମୁଁ ବହୁତ ଦିନ ତଳେ ଯାଇ ପିଇଥିଲି ହାଇଦ୍ରାବାଦ ରେ।
ହୁଁ ହୁଁ ଏମିତି ମୁଁ କରେ ଭଲ ଲାଗେ। ହୁଁ ସମସ୍ତେ ଖାଆନ୍ତି ହଁ।
ତେଲ ପୋଡ଼ିବକି ସିଝେଇଲା ବେଳେ।
ନାଇଁ ନାଇଁ ତେଲ କିଛି ପଡିବନି ସେରୁ ତେଲ ବାହାରେ ନା ଆ ଯୋଉ ଚିକେନ ର ଅଏଲ ଟା ଥାଏଲା କିଛି ପ କିଛି ପଡେ ନି। ତାପରେ ତାକୁ ସିଝେଇ ଦେଲେ ହଁ। ହଁ ହଁ ଆଉ ମସଲା ମସଲି ସେଥିରେ ବିଲକୁଲ ମସଲା ପକେଇବନି। ଆଉ ଯଦି ତାହେଲେ ଟିକେ ଯୋଉ ସସ୍ ହେରିକା ହେ ଲାଷ୍ଟ କୁ ମାନେ ଯେତେ ମାନେ ପିଇବା ପାଇଁ ଯିବ ସେତବେଳକୁ ସର୍ଭିସ୍ କଲା ଟାଇମରେ ସେତେବେଳକୁ ଟିକେ ସସ୍ ହେରିକା ପକେଇବ ତୁମ ହିସାବରେ। ଆ ନହେଲେ ସେମିତି ଏଇଟା ବି ଭଲ ଲାଗେ ମା ମାନେ ବିନା ଅଏଲ ବାଲା ଭଲ ଲାଗେ।
ହୁଁ ହୁଁ ଆଛା ଏଇ ଯୋଉ ବୃଷଙ୍ଗ ପତ୍ର ଧନିଆ ପତ୍ର କଣ ସିଝେଇଲା ବେଳେ ଚ
ହୁଁ ହୁଁ ହୁଁ ହୁଁ ହୁଁ। ଉଁ ଆଁ ସେତେବେଳକୁ ଟିକେ ପକେଇଲେ ସେଇଟା ଟିକେ ସେଟା ଭଲ ଲାଗେ। ତା ସ୍ମେଲ ଟା ଭଲ ହୁଏ ଏଠି ଛୁଆ ମାନେ ବି ଭଲ ଖାଆନ୍ତି। ମାନେ ପସନ୍ଦ କରେ ଖାଇବା ପାଇଁ।
ହୁଁ ହୁଁ ମୋ ପୁଅ ତ ଏଇ ଯାଏ ତା ତ ନନ୍ ଭେଜ ସେ ଦେଇନାହାନ୍ତି ଖାଇବାକୁ ସେ ଖାଇନି ନନ୍ ଭେଜ।
ଏ ତ ବର୍ଷେ ହେଇଗଲାଣି ନା କଣ ତମ ପୁଅ କୁ ନନ୍ ଦେଇନାହାନ୍ତି ନନ୍ ଭେଜ?
ଦେଇନାହାନ୍ତି। ତାର ତାଙ୍କ ଘରେ ଦେଇନାହାନ୍ତି ଏ ଯାଏ। କଣ ଠାକୁର ପାଖକୁ ନବୁ ତାକୁ ଦେଢ଼ ବର୍ଷ ହେଲେ ସେ ଖାଇବ।
ମାନେ ଚୁଟି ବି କଟା ହେଇନି ତାର?
ଚୁଟି ପଡ଼ି ଯାଇଚି।
ଏପଟେ ଯୋଉ ସେ ଦେଢ଼ ବର୍ଷ ରୁ ଚୁ ଟି ପଡ଼ିଲା ପରେ ଛୁଆ ମାନେ ତ ଖାଆନ୍ତି ନା କଣ?
ତାଙ୍କର କଣ ଚଲେଇଛନ୍ତି କେଜାଣି ମୁଁ ଜାଣିନି। ଏ ଛୁଆ ଟା ଟିକେ ଖାଇବ କଣ ନା
ହୁଅ ତ ଏବେ ତ ମାନେ ଡକ୍ଟର ମାନେ କୁହନ୍ତି ଛଅ ମାସରୁ ଛୁଆମାନଙ୍କୁ ନନ୍ ଭେଜ୍ ଜ୍ ମାନେ ଅଣ୍ଡଟା ଦେବା ପାଇଁ। ମାନେ ଛୁଆ ଭଲ ବି ମାନେ ନନଭେଜ ଟା ଟିକେ ଆକ୍ୱେଣ୍ଟେଡ୍ ଭାବିଲେ ବି ସେ ଟାଇମରେ ନା ଗୋଟେ ଗୋଟେ ଛୁଆ ଖାଇବା ପାଇଁ ଟିକେ ଆ ପସନ୍ଦ କରିବେନି ଏତେ ଦିନ ହେଲା ପରେ। ଆଉ ଜଣେ ଜଣେ ଭାରି ଇଣ୍ଟ୍ରେଷ୍ଟ୍ ର ସହିତ ଖାଇବେ ହୁଁ। ଅଁ ହଁ। ହଁ ତ ତାପରେ ସେଇଠୁ ତାକୁ ଯୋଉ ମାଗ୍ ନେଟ୍ କରି ରଖିଥିଲେ ତାପରେ ସେପଟେ ପି ଗୋ ଟା ଯୋଉ ମସଲା ତାକୁ ପକେଇ ଦେଇକି ପିଆଜ ଉଁ ଟିକେ ତାକୁ ଡିପ୍ ଫ୍ରାଏ ହେଲା ପରେ। ଲୁଣ ତାପରେ ସେ ଯୋଉ ଅ ବଟା ହେଇଥିଲା ଅଦା ରସୁଣ ପେଷ୍ଟ। ତାକୁ ପକେଇ ଦେଇକି ଟିକେ ଅଁ କଷେଇଦେଲି। ତାପରେ ଯେତିକ ମସଲା ଥିଲା ସେ ଧନିଆ ପାଉଡର ଜିରା ପାଉଡର ଚିକେନ ପାଉଡର। ସେ ସବୁକୁ ପକେଇକି ଭଲସେ କଷିଦେଲି ଟମାଟୋ। ମୁଁ ଲୁଣ ଲ କା ହଳଦୀ ତାପରେ କଷି ଦେଇକି ଯାହା ମ୍ୟାଗ୍ନେଟ କରିକି ରଖିଥିଲି ଏଇଥିରେ କମ କମ ଏବେ ମସଲା ଟିକେ ଟିକେ ଦେଲି। ହୁଁ ଯେହେତୁ ମ୍ୟାଗ୍ନେଟ କରି ରଖିଛି ନା। ଆଉ ପୁରା ହାଲକା କି ଦେଲେ ଦେଲେ ଚଳିବ ନଦଲେ ବି ଚଳିବ। ମୁ କହିଚି ଭାଇ ନା ଯୋଉଟା କହିଲେ ତାକୁ ମୁଁ ସେ ପୁରି ପକୁ ମାନେ ଉଁ ଉଁ ଯୋଉ ଢାଳି ଦେଇକି ତାକୁ ଭଲସେ କଷିଦେଲେ। ଆଉ ଏମିତି ବି ସେ କଷିଦେଲା ପରେ ସେ ପୁଣି ସିଜିଲା ପରେ ତମେ ଯଦି ଝୋଳ ରଖିଅ ଏଁ ଚାହିଁବ ଝୋଳ ରଖିବ ନହେଲେ କିଟି କଷା ସହିତ ଖାଇବ। କଷା ବି ଖାଇବ ହଁ ହଁ। ଅରେ ତାକୁ ପୁଣି ବାହାର କରିଦିଅ।
ହୁଁ।
ବିରିୟାନୀ ବି ମୁଁ ସେଇ ମାନେ ସେଇ ସେମ୍ ପ୍ରୋସେସରେ କରେ। ତାକୁ ମ୍ୟାରିନେଟ କରିଦିଏ ଏପଟେ ଯୋଉ ଭାତ ବସେଇ ଦେଇଥାଏ ବିରିୟାନୀର ଭା ଭାତଟା। ରାଇସ୍ ଟା ସେଇଟା ସେଭେଣ୍ଟି ପରସେଣ୍ଟ ହେଇଥିଲେ ତାକୁ ବାହାର କରିଦେଇକି ପୁଣି ଚିକେନ ଟାକୁ ଯେ ମ୍ୟାଗନେଟ ଯାହାକରି ଥାଏ ତାହାକୁ ପୁରା ଢାଳି ଦିଏ ଢାଳିକି ଭଲସେ କଷି ଦିଏ। ହୁଁ କସି ଦେଇକି ସିଏ ଟିକିଏ ହେଇଗଲା ପରେ ପୁଣି ଯେମିତି ଚାଉଳ ଭାତ ତାପରେ ଚିକେନ ତାପରେ ଭାତ ଲେୟାର କରିକି ଦେଇ ଦେଇଥାଏ କିନ୍ତୁ ସେଥି ସେଥିରେ ଯୋଉ ଆଡ ହୁଏ ପୋଦିନା ପତ୍ରଟା।
ହୁଁ ହୁଁ। ବିରିଆନିରେ ଥିବ ପୋଦିନା ପତ୍ର ମେନ ସ୍ମେଲ୍ ପାଇ। ହାଲୋ। ହାଲୋ। ହାଲୋ।
କଣ ଭକନ୍ ଭଲ ଲାଗେ ନା ନନଭେଜ୍ ଭିତରେ କଣ ଭଲ ଲାଗେ?
ମତେ ଚିକେନ୍ ଭଲ ଲାଗେ ବିରିୟାନୀ ଭଲ ଲାଗେ।
ଆଉ ଚିକେନ୍ ରେ ସବୁ ଆଇଟମ୍ ଭଲ ଲାଗେ।
ହଁ ହଁ।
ଚିକେନେ୍ ଯୋଉ କଟ୍ ଲେଟ୍ ଖାଇଚ?
ହଁ ଖା ଇଛି।
ହୁଁ କେମିତି ଘରେକୁ ନେଇକି ନାଁ?
ନା ନା ରେଷ୍ଟୁରାଣ୍ଟ ରେ ଖାଇଛି।
ଓହୋ। ଏଇ ଯୋଉ ଚିକେନେ କୁ ଷ୍ଟିମ୍ କରିକି ତାର ତାକୁ ଯୋଉ ବନାଯାଏ।
ସେଟା ଘରେ ବି କେବେ ଟ୍ରାଏ କରିବ ସେଇଟା ବି ଛୁଆ ମାନଙ୍କ ପାଇଁ ବି ଭଲ। ଛୁଆ ଅଛି ଯଦି ଖାଇବା ପାଇଁ ଦବ ତା ପାଇଁ ବି ମାନେ ସିଏ ବି ଭଲସେ ଖାଇବ ଚିକେକୁୁ କଣ କରିବ ନା ଫ୍ ଟିକେ ସିଝେଇ ଦବ ସେ ବେଶୀ କତାଳିଆ ପିସ୍ ମାନେ ପୁରା ସିଝିଗଲେ ପୁରା କତା କତା ଲାଗିବ ସେଇଟାକୁ ବେଶୀ କରିବନି ଯୁରା ଟିକେ ସଫ୍ଟ ଥାଏ ତାକୁ ସିଝେଇ ଦେଇକି ତାକୁ ଗ୍ରାଇଣ୍ଡିଙ୍ଗ୍ କରିଦବ। ତାକୁ ସ୍ମାସ କଲା ଭଳିଆ ସ୍ମସ୍ ଅଧିକ ସିଝେଇ ଦେଲେ ତାକୁ ସ୍ମାସ୍ କରିଦବ ସ୍ନାସ କରିଦେଇକି ସେଥିରେ ଟିକେଏ କନ ଫ୍ଲୋର ଅ ଅଣ୍ଡା ଯଦି ମିଶେଇବ ମିଶେଇବ ନହେଲେ ଗୋଟେ ଆଳୁ। ଆଉ ଏଟା ଟିକେ କଣ କହିଲ ଯୋଉ ମାନେ ତାକୁ ସେଵେ ଆସିବନେହିଁ। ଟିକେ କଞ୍ଚା ଲଙ୍କା, ପିଆଜ, ଅଦା ରସୁଣ ପେଷ୍ଟ। ହଁ-ଅ-ଅ ଟିକେ ମସଲା ଏତିକି, ବେଶୀ ଆଉ କିଛି ସେଥିରେ ପକେଇବେନି। ନ ପକେଇ ମାନେ ଏତିକି କରିଦେଇକି ତାକୁ ତମ ହିସାବରେ ତମେ ଯୋଉ ଆକାର ଦବ ଶେପ୍ ଦେବ। ଗୋଲ ହଉ କି-ଇ-ଇ-ଇ ଲମ୍ବା ଟାଇପର ହଉ, ଷ୍ଟାର ହଉ ଛୁଆ ମାନଙ୍କୁ ଯେମିତି ପସନ୍ଦ ନା? ସେଇ ଟାଇପର କରିକି- ତାକୁ-ଉ-ଉ ମାନେ ତାୱାରେ ତାକୁ ଛାଣିବନି। ଛାଣିଲେ ଛୁଆ ଗୁଡାକୁ ଟିକେ ଉଁ-ଉଁ-ଉଁ ମାନେ ତେଲ ବେଶି ନା ତାକୁ ଫ୍ରାଏ କରିବୁ। ଦବ ମାନେ ଯୋଉ ତାୱାରେ ତାକୁ ଯେମିତି ଆମେ ଭାଜ ଭଜା ଯେମତି ଭାଜନ୍ତିନି? ସେମିତି ମାଛ ଯେମିତି ଭଜା ଯାଏ, ସେମିତି ତାକୁ ତାୱାରେ ସେକିଦବ, ସେଇଟା ବି ପିଲାମାନେ ଖାଇବା ପାଇଁ ଭାରି ପସନ୍ଦ କରନ୍ତି। ଏଇ ଟାଇପର କଲେ ବି ବେଶୀ ତେଲ ବି ନୁହଁ। ହଁ ସେଟା ମାନେ ଆମର ଯେମିତି କଟଲେଟ୍ ଆମେ ତ ବାହାରେ ରେଷ୍ଟୁରାଣ୍ଟରେ ଟିକେ ଅଲଗା ଟାଇପର ଟିକେ ରୁହେ।
ହୁଁ।
କିନ୍ତୁ ଏଇଟା ହଁ ଗ୍ରେଭି ଥାଏ। ହଁ ସସ୍ ଫସ୍ ଗୁରା ପଡିଥାଏ। ହଁ ଏଥିରେ ତ ସସ୍ ପିଲାଙ୍କୁ ଏଇ ଯୋଉ ଆମର ଟମାଟୋ ଚଟନୀ କି ତା ସହିତକୁ ଟମାଟ ସସ୍‌ ସହିତ ଦେଲେ ବି ପିଲା ଖାଆନ୍ତି।
ହଉ ରୁହ, ମୁଁ ଟିକେ ରୁହ, ମୁଁ ତମକୁ କଲ କରୁଛି ଆଉ ଟିକେ ପରେ, ହୁଁ।